ହ୍ୟାଲୋ।
ହ୍ୟାଲୋ।
ହୁଁ ଶୁଭିଲା ନା?
ହୁଁ କ କରୁଛ?
ଖିଆ ପିଆ ସାରିକି ବସିଛି ଆଉ। ସଇଲାନା ତମର କାମ?
ଆଉ
କାମ ସାରିଲଣି ନା?
ହଁ ଆମେ ଖାଇ ପିଇ ସାରିଲୁଣି ଟିକେ ବସିଥିଲୁ ତା ବାବା ଏଇନା ଆସିଲେ ଖାଇବେ ଆଉ। ଆ
ମୋର ତ ଏଇ ଛୁଆ ହାଟା ତା ଜେଜ ଉଁ ହୁଁ। ହଁ ଖାଇ ସାରିଲୁଣି ଆଉ।
ହୁଁ। ଖାଇକି ଶୋଇଛ?
ହଁ।
ଆମେ ଶୋଇନୁ ତା ବାବା ନଥିଲେ ତ ଏଇନା ଆଇଲେ।
ହଁ।
ଖାଇବେ ତାପରେ ଦେଖିବା।
ହଁ। ଖିଆପିଆ ସାରିଲେ ଶୋଇବା ନା କେମତି ତାପରେ ଯ ହଁ। ଆ ଜଣେ ଖାଇନଥିବ ଆଉ ଜଣେ ଖାଇବ। ତାର ସେମତି ବେଳେ ବେଳେ ଜଣି ଜଣିକିଆ ହେଇଯିବ ଯେ ଚିଡ଼ା ଲାଗିବ ଜଣ ଜଣିକା କୁ କେତେ ଦବୁ ଥରେ ଏକାଥରେ ଖାଇଦେଲେ ଗୋଟେ ଟେନ୍ସନ ଯାଆନ୍ତା। ତାଙ୍କୁ ଦେଇଛନ୍ତି ତାଙ୍କୁ ଖାଇଆକୁ ଦେଲେ ଆଉ ଜନିଜନିକିଆ ଦବାକୁ ପଡୁଚି ଆଉ
ସବୁ ଭଲ ନା।
ହଁ ଭଲ ସବୁ
ହଁ ହଁ
କବାଟ ଚାପିଦବ ହାତ।
ନ ତାଙ୍କ ଝିଅ ହଁ ବୋଧେ ଖେଳୁଛି।
ହଁ ଏଇ ଗୁଗୁଲୁ ଚଗଲା ହଉଛି।
ହୁଁ ହୁଁ ଛୁଆ ତ ହେବେ। କଥା କହିଲା କଥା କହିଲା ଏନ୍ତି। ଝିଅ କଥା କହିଲେଣି ନା କହିନାହାନ୍ତି।
ହଁ ତାର ପା କଥା କହିଲାଣି ସେ ଏଇନା ସ୍କୁଲ ଗଲାଣି ମାନେ ତା ନାଁ ଲେଖା ହେଇନି ତାକୁ। ଛଅ ବର୍ଷ ହେଇନି ବୋଲି।
ହୋଉ
ପାଞ୍ଚ ବର୍ଷ ପୁରିଲା ହଁ ପାଞ୍ଚ ପୁରି ଛଅ ଚାଲିବ ସେପ୍ଟେମ୍ବର ବାଇଶି ରୁ ଆଉ।
ହୁଁ ହୁଁ ଇଏ କୁନି ହେଇ ଗଲା ପୁଅ ସାନ।
ହୁଁ ପୁଅକୁ ଏଇ ସାତ ମାସ ତାକୁ।
ହଁ ହଁ ହଉ ହୁଁ ହଁ ଏଇ ଝିଅ ପୁଅ ଆଉ ଗୋଟେ ଝିଅ
ତାଙ୍କୁ କେତେ ବର୍ଷ ହେଲାଣି।
ଏଇ ପୁଅକୁ ହେଲାଣି ଦଶ ବର୍ଷ ଝିଅକୁ ଛଅ ବର୍ଷ।
ହୁଁ ଯାହାହେଲେ ଟିକେ ବଡ ହେଇଗଲେଣି ଆଉ କଣ। ତମ ଝିଅ ଆମ ଝିଅ ସାଙ୍ଗରେ ଆଉ କଣ। ମୁଁ କହିଲି ତମ ଝିଅ ତାହେଲେ ମୋ ଝିଅ ସାଙ୍ଗରେ ଆଉ।
ହୁ
ଆଉ କଣ କହୁଚ।
ମୁଁ କହିଲି ଆଉ କଣ କହୁଛ କଣ ଖାଇଲ ଆଜି।
ଏ ତରକାରୀ କରିଥିନି। ଶାଗ ଭାଗବାତିନୀ ଦେଇଥିଲେ ଆମ ଜାହାରାରିଆ ଭଜା ହାରଆ ଆମ୍ବ କାକୁଡି ଆ ଯୋଉ ଖାନା ତା ବାବା ଜହ୍ନି ଆଣିଥିଲେ କହିଲେ ଗୋଟେ ପୋଡ ବାଡି ଜହ୍ନି। ଆଜିକେ ଚୁଲି କଣ। ହୁଁ ଜାଳ ଏ ବି ହେଲାଣି ଜାଳିଥିଲେ ଯୋଉ ତ ମଜା ମୋର ତ ଗ୍ୟାସ।
ହଁ
ଲିଭି ଗଲାଣି ଯେ ଆଉ ପୋଡ଼ି ହେଲାନି। ଦେଖା ସେ ଖାଇଲାଲୁଟ ଗ ସ ପଡିଆ
ହଁ
ହୁଁ
ଏ ଗ୍ୟାସ ପଡଲେ ଭଲ ଲାଗେ ନା ଚୁଲି ଟେ ଭଲ ଲାଗେ ଆଉ
ଚୁଲିରେ ଟିକେ ଟେଷ୍ଟ ଲାଗେ ଆ ଗ୍ୟାସରେ
ତାପରେ ସେଟା ଆଉ ଯାହା ହେଇଥାନ୍ତା କି ଜହ୍ନିଟା ଏଟା ଗ୍ୟାସ ପୋଡି ହେଲା ବେଳକୁ ହେବ ଆା ଏଣେ ଫାଳା ହେଲା ବେଳକୁ ସେଣେ ଫାଳ ହେଇନଥିବ
ହେଇନଥିବ ହଁ ଲମ୍ବା ଜିନିଷ ଟା
ହଁ ବା ଲମ୍ବା ଜିନିଷ ଟା ନା
ହୁଁ
ଗୁଗଲୋ ଏ ଗୁଗୁଲୁ ଆ ଟିକେ ପୁଅ କତିକି ପଛପଟେ ବ ମା ଭାତ ଦିଟା ବାବା ଲାଗି ଆଣେ।
ହୁଁ, ଆସିଲାଣି?
ହଁ, କୁହ, କୁହ। ହୁଁ।
ବାଁ ବସିକି ଏଇ ବ୍ଲାଉଜ୍ ଗୁଡ଼ା ହା ହାତ ସିଲେଇ କରିଦିଉଛୁନି ମୁଁ ଯାଉଛି ଜିମି ମାଳି ଫାଳି ଷ୍ଟୋନ୍ ଫୋନ୍ ସବୁ ବସେଇ ଦେଇଥାଏଁ।
ହଁ
ହୁଁ। ଜଣେ ଦେଇଥିଲେ କରିବା ପାଇଁ ଚକୋଲେଟ୍ ଡିଜାଇନ, ସେଇ ଡିଜାଇନ ବସି କରୁଥିଲି।
ଓହୋ ହଁ।
ହୁଁ ହୁଁ।
ହୁଁ
ସେ ସବୁ ଡିଜାଇନି ବ୍ଲାଉଜ ର ଦେଖଦେବେ ମୋବାଇଲ ରେ। ଏଇ ଡିଜାଇନ ଟା କରିବ ସେ ଡିଜାଇନ୍ ଟା କରିବ ଏମିତି ସବୁ କରେ ଆଉ।
ହଁ ଯଦି ଆସୁଛି କରିବ ବେକାରଟାରେ କାହିଁ ଖାଲିଟାରେ ଘର ପାଖରେ ବସିବ ବସି ହଁ ଛୁଆ ହେଲେନି ନା, ତାଙ୍କର ତ ଦୁନିଆ କ ସେ ଛୁଆଙ୍କର ଦେଖୁ ପାଇଁ ବି କଷ୍ଟ।
ଆଜି କାଲିକା ଛୁଆ ସକାଳୁ ଆଗେ ନେଇ ଯାଉଛନ୍ତି ବାହାରି ଯାଉଛନ୍ତି ଦୋକାନ, ନହେଲେ ଆଜି ହାଟ ବୁଲି ହାଟରେ ଯାଇ ବୁଲି ବୁଲାକି ଆଇଲେ। ହୁଁ ବାବା ତାଙ୍କ ମାନଙ୍କୁ ଖର୍ଚ୍ଚ ବାବାରେ।
ସକାଳେ ଆଗେ ତାଙ୍କ ତା ପାଇଁ ଦରକାର ଚାଳିଶି ଆର କୋଡିଏ ତାର କୋଡିଏ ତା ସନ୍ଧ୍ୟା ବେଳକୁ ବି ସେମିତି ଚାଳିଶ ଦର ତ ତାକୁ କୁର କୁରି ଖାଇବେ ନହେଲେ ଆଡୁ ସଡୁ ମାଗି ମାଗି
ତ ବାପ ଦୁନିଆ ଖର୍ଚ୍ଚ ଯଦି ପଇସା ରଖିଥିବୁ ର ରଖିଥିବୁ ନହେନେ ନାହିଁ ଇଏ ନିଆଁ ଲଗେଇଦେବେ।
ହଁ ଏପା ନା ଏ ଗାଁଟା ମାର୍କେଟ ଗାଁ ଟା ତ ଅ ସବୁ ସନ୍ଧ୍ୟା ହେଲା ମାନେ ଗୁପଚୁପୁ ସେ ଚାଉମିନ ଚିକେନ ପକୋଡ଼ା, ଚିଲ୍ଲି ଚିକେନ୍ ସେ ମସରୁମ୍ ସବୁ ଭେରାଇଟି
ଆ ସେଇଥିପାଇଁ ଆଉ।
ଚାଟେ ଫାଟେ ହଁ ଚାଟେ, ବାରମଜା, ଝାଲମଡ଼ି ସେ କ
ତାହେନେ ହଠାତ୍ ତମର ଏତେ ଟେନସନ ନାହିଁ।
ନା ନା ସେ ଆସିକି ପହଞ୍ଚିବେ ତ ସେ ଫଟାସ୍କେ ଯାଇଁକି ସେପଟୁ ଆଣି ସାରିବେଣି ଜୋ ସେ ଲୋକ ଆସି ଘରେ ବସିବସି ଜିନିଷ ଆସସରିବନି ଏମିତି ଜିନିଷ କୋଉ ଜି ଜିନିଷ ବି ନାହିଁ ଏ ଗାଁରେ ମିଳିବନି। ପନିର ଫନିର ସବୁ ବିକ୍ରି ହଉଛି।
ହୁଁ।
ଛତୁ ଜଣେ ହଁ ଛତୁ ଜଣେ ତିଆରି କରେ ବିକ୍ରି କରେ। ତା ଘର ଛତ୍ ମାନେ ମଞ୍ଜି କିଣିକି ଆଣିକି ଘରେ ତିଆରି କରେ। ହଁ ମୁ ଏ ଭ ଖଜ ହ
ହୁଁ
ହୁଁ ସେନ୍ତି ଆଉ।
ହଁ
ସେଆଡେ ମାର୍କେଟରେ ମିଳିବାକୁ ବି ଗାଁ ଭିତରକୁ ବି ସବୁ ଦହିବାର ଖହିବରା ସବୁ ବିକ୍ରି କରୁଛନ୍ତି ବୁଲିକି। ସେ କୋଉଦିନ କୋଉ ବେପାରୀ ଆସୁନାହାନ୍ତି ବୋଲି କହିବନି କେତ ସେ ଛୁଆ ତାଙ୍କର ଯୋଉ ବେପାରୀ ଆଇଲା ବାଦ ଦେଲେନି ଯୋଉ ବେପାରୀ ଆଇଲା ବାଦ ଦେଲେନି।
ହଁ।
ଆଜି କାଲି ଛୁଆଙ୍କ ଜିଦି ତ ସେ ଯାହା କହିବେ ତାଙ୍କୁ ଦବାକୁ ପଡିବ।
ହଁ ମ ଯାହା ସବୁ ଦବା ପାଇଁ ବାଧ୍ୟ।
ହଁ ଵା। ଆଉ କଣ କରିବା।
ବର୍ଷା
ବର୍ଷା ଟା ଏବେ ଟିକେ କମିଛି।
ହଁ ହଁ ଆମ ଆଡେ ଆଜି ପୁରା ଏଇ ଘଣ୍ଟେ ହେଲା ଖାଲି ଦରଦର ଦରଦର ବର୍ଷା ହେଲା ଏଇନେ ଟିକେ କମିଯାଇଛି।
ନାବେ ଟିକେ କମି ସକାଳୁ ଆଧା ପାଧା କରିଛି ଟିକେ ଦେଖେଇଲା ଛାଡିଲା ଟିକେ ମେଘ ତାପରେ ଏବେ ଯାହା ଆସିକି ଗାଧେଇ ଠାକୁରପୂଜା କରି ସାରୁ ସାରୁ ଢାଳିଲା ଆଉ ଏପର୍ଯ୍ୟନ୍ତ ଢାଳୁଥିଲା ମେଘ।
ହୁଁ
ଏବେ ଟିକେ କମିଛି।
ଚା ହଁ ମୁଣ୍ଡା ସାଛ ନା ମୁଁଟାସନ ଲାଗ ହଁ